ହାଲୋ ଜୟ ଜଗନ୍ନାଥ ଶୁଭ ସଂନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା କଁ କରୁଚନ୍ତି?
ଏବେ ସନ୍ଧ୍ୟା ଦିଆ ହଉଥିଲା ଆଉ। ଅ ହ ମୋର ବି ସେମ କାମ ଥିଲା ଇ ହି ସନ୍ଧ୍ୟାବେଳେ। ତ ଠାକୁରଙ୍କୁ ଡାକିବା ସକାଳେ ଡାକିବା ହଁ ହଁ। ଆପଣ କଣ କରୁଛନ୍ତି ସେଇ ସନ୍ଧ୍ୟା ଦେଇ ସାରିଲେ?
ହଁ ଏ ସନ୍ଧ୍ୟା ଦେଇସାରିଲି ଏବେ ରୋଷେଇ ବାସ କରିବା ଆଉ। ଲାଉଡ ସ୍ପିକର ଦେଇଚ
ନା ନା ଲାଉଡ ସ୍ପିକର ଦେଇନି। ଇକୋ ସୁଭା ଯାଉଛି କି?
ହଁ ହଁ ମୋ ଭଏସ୍ ପୁଣି ମତେ ଶୁଭୁଛି।
ଏବେ ସୁୁଭାଗଲା?
କୋଉଠି ବାହାରେ ଅଛନ୍ତି କି?
ନା ନା ମୁଁ ଘରେ ଅଛି। ଓହୋ ଆଉ କଣ ସନ୍ଧ୍ୟା ବେଳେ ଖାଇବା ହେଇଥିଲା? ସନ୍ ନ୍ଧ୍ୟାବେଳେ ପୁଅ ଆଜି ଘରେ ଅଛି ତା ଟିଉସନ୍ ଛୁଟି ଅଛି ଆଜି ସେ ପାସ୍ତା ବନେଇଥିଲା।
ଅହୋ ସେ ପାସ୍ତା ବନେଇକି ଦଉଛି?
ହଁ ସିଏ ସବୁ କାମ ଟିକେ ଟିକେ ଟିକେ ଟିକେ ସେ ପିଲା ବେଳୁ। ଯେତେବେଳେ ଛୋଟ ଥିଲା ମୋରି ସାଙ୍ଗରେ ମୁଁ ତାକୁ ଅଁ ଟିକେ ଟିକେ ଯାହା କରେ ସେ ଯୋଉ ଦୁଷ୍ଟାମି କରିକି ଏପଟ ସେପଟ ଜିନିଷ ସବୁ ଘା ଟେନି କି ସେ ଘାଣ୍ଟିବା ଅପେକ୍ଷା ମୁ ତାକୁ ମୋ ପିଛାରେ ପିଛାରେ କରେଇକି ମୁଁ ତାକୁ ସବୁ କାମରେ ଲଗେଇ ଦିଏ। ପାଠ ପଢ ତା ସହିତ କାମ କର। ଦଶ ବର୍ଷର। ସେ ସବୁ କରିଦଉଛି ଚକୁଳି ପିଠା କରିବ ଆଉ ପାସ୍ତା କରିବ। ଏପି ଫିପି କରିବ ହଁ। ସେ ସବୁ କରିଦବ। ମୁଁ ଘର ଆମର କଟକ ବଡମ୍ବା ନରସିଂହପୁର। ଆମ ଆମେ ଭୁବନେଶ୍ଵରରେ ରହୁଛୁ ଆଉ।
ଭୁବନେଶ୍ଵର ତ ବହୁତ ବୁଲିବା ପାଇଁ ଯାଗା
ହଁ। ଯେତେବେଳେ ପିଲାଙ୍କର ଛୁଟି ଥାଏ ଯାଉ। ଆମେ ତ ଏପଟେ ଅଛୁ ହ ଖଣ୍ଡଗିରି ପଟେ ନା ଜୟଦେବ୍ ବାଟିକା ଖଣ୍ଡଗିରି ଉଦୟଗିରି ଖଣ୍ଡଗିରି ଯାତ୍ରା ହେଲାବେଳେ।
ଫେମସ ପୁରା ମାନେ ବହୁତ ଭଲ ହୁଏ କୁଆଡେ ଭୁବନେଶ୍ଵରରେ।
ହଁ ହୁଏ ଆସିବେ କେତେବେଳେ। ହଁ ସେଟା ମାଘ ସପ୍ତମୀ ଠୁ ହୁଏ।
ସତମୀ
ଫେବୃଆରୀ ମାସରେ ହୁଏ। ଓଃ ଫେବୃୟାରୀ ମାସରେ ନୁହଁ ହଉ ହଉ ହୁମ୍ ଏ ବର୍ଷ ତ ଗଲା ଆର ବର୍ଷ ଯିବା ଆଉ। ଆସିବେ ଭଲ ହୁଏ। ସବୁ ଏଠେ ଭୁବନେଶ୍ୱର ବର୍ଷକ ବାର ମାସ
ହ ହୋ ହୁଁ ହୁଁ।
ସବୁବେଳେ ଯାତ୍ରା ହୁଏ ଛୁଟି ଥିଲା ବେଳେ ଆମେ କେବେ କେବେ ବୁଲିବା ଯଉ ଏ ଏୟାରପୋର୍ଟ ଏରୋଡ୍ରମ୍ ଇସ୍କନ୍ ମନ୍ଦିର। ହଁ ହଁ। ହଁ ଅଁ। ଲିଙ୍ଗରାଜ ମନ୍ଦିର ବି ଯାଇଛୁ ଚାରିଆଡେ କେତେବେଳେ ପିଲାଙ୍କର ଛୁଟି ଥିଲେ ଗାଁ ଗାଁ କୁ ବି ପଳଉଚୁ ଅହ ଗାଁ କୋଉଠିକି କଟକ କିନା। କଟଙ୍ଗ ବଡ଼ମ୍ବା ବା ନରସିଂପୁରପଟେ। ବାଲିଯାତ୍ରା ବସିକ କି ଆମେ ଏତେ ଟାଇମ ଯାଇପାରୁନା କାହିଁକି ନା ସେଇ ଟାଇମ୍ରରେ ସ୍କୁଲ
ହୁଁ ହୁଁ ହୁଁ।
ଅହୋ।
ବୁଝଉ ଯା ତ ସେମ ଗାଁରୁ ଆପଣ କଣ ଖାଇଛନ୍ତି?
ସନ୍ଧ୍ୟାଏଳେ ସେଇ ଯୋଉ ଚକୁଡି ତରକାର ଟିକେ ଖାଇଥିଲୁ।
ବର୍ଷା ତ ହଉଚି ଆଉ। ଚକୁଳି ଖାଇବା ପାଇଁ। ଆଉ ଆପଣଙ୍କ ଘର କୁଆଡେ?
ଆମ ଘର ତ ବାଲେଶ୍ଵର
ବାଲେସ୍ୱରରେ ଆପଣଙ୍କର ଫେମସ ମୁଢି ନା କି
ହଁ ମୁଡ଼ି ମାଂସ ମୁଡ଼ି ତ ପୁରା କମ୍ପଲସରୀ ଆଉ ମୁଢି ଯଉଥିରେ ହେଲେ ଚଳିଯିବ ମୁଢି ତରକାରୀ ଆଉ ମୁଢି ଚିକେନ ସହିତ ଖାଇପାରିବ। ନହେନେ ମୁଢି ସହିତ ଆଳୁ କଷା ଟିକେ କରିଦେଲେ ଖାଇ ପାରିବ ନହେଲେ ମୁଢି ସହିତ ଭଲ ଲାଗେ ଖାଇବାକୁ ଯୋଉ କୋବି ଘାଣ୍ଟ ଗୋଟେ ହୁଏନି।
ହଁ ହଁ ହଁ ଆସ ନା ମୁଁ ବାଲେଶ୍ଵର କେବେ ବି ଯାଇନି କିନ୍ତୁ ଜାଣିଛି ମୁଢି ଖା ନା କେବେ ଯାଇନି।
ହ ହଁ ହୁଁ ହୁଁ ଆସିବେ କେବେ ବୁଲିବାକୁ ବାଲେସ୍ୱର ପଞ୍ଚ ଲେ ସ୍ୱର
ହୁ ମୁଁ ଆର ବର୍ଷଠୁ ହିଁ ଆମର ପ୍ଲାନିଂ ହଉଛି ଯେ ଯିବୁ ବୋଲି ପଞ୍ଚଲିଙ୍ଗେଶ୍ଵର କିନ୍ତୁ ଯାଇ ଣି ହିଁ ହଉନି ବର୍ଷା ଦିନେ ପିଲାଙ୍କର ରହିଯାଉଛି। ସେ ସ୍ଲଲ ଟ୍ୟୁସନ ଆଉ ଖରା ଛୁଟି ଖରା ଲାଗି ଯିବାକୁ ମନ ହଉନି ଶୀତ ଦିନେ ଗଲେ।
ପଞ୍ଚଲିିଶର ସବୁବେଳେ ତ ପହଳ ଥାଏ ଏଇ ଯୋଉ ହଁ
ହ ଆଉ ପାଣି ବି ଥିବ ନା ଶୀତ ଦିନ ଟା ଫିଲ୍ କରିବା ପାଇଁ ବହୁତ ଭଲ ଲାଗେ।
ହୁଁ ମାନେ ଶୀତ ଦିନ
ଶୀତ ଦିନ ଟାଇମିରେ ଆସିବ ବହୁତ ଭଲ ଲାଗିବ ଶୀତ ଦିନ କିନ୍ତୁ ଭଲ ଲାଗେ ନା ଆମେ ଶୀତ ଦିନେ ଡରିକି ଯାଉନା କି ଶୀତ ଦିନ ଟା ନା ଶୀତ ଦିନ ଟା ନା ପା ପାଣିରେ ବୁଡ଼ିକି ନିହାତି ଠାକୁରଙ୍କୁ ହାତ ମାରିବାକୁ ପଡିବ।
ହଁ ସେଠି ତ ଜାଣିଥିବ ମାନେ ପୁଅ ପାଞ୍ଚ ଲିଙ୍ଗ ପୁରା ପାଣି ଭିତରେ ହେଇଥାନ୍ତି।
ହଁ ସେଇଟା ତ ବହିରେ ବି ଥାଏ ସ୍କୁଲ ଟାଇମୀରେ ବହିରେ ବି ଆମେ ପଢିଛୁ ସେଥିପାଇ ଶୀତ ଦିନ ଡର ଲାଗେ କଣ ପାଣିରେ କାଳେ ଆମେ ଦେଖିପାରିବୁନୁ। ବେଶୀ ଥଣ୍ଡା ଲାଗିବ ଯେ ସେ ପାଣିଟା ବି ଉଷୁମ ଥିବ ସକାଳୁ ସକାଳୁ
ହଁ
ଓହୋ ଆପଣ ଯାଇଛନ୍ତି କେବେ?
ହଁ ହଁ ଯାଇଛି ଏବେ ତ ବହୁତ ନୂଆ
ଏତ ବହୁତ ନୂଆ କରିଥାଲେ କି
ଆଉ ଆପଣ ଭୁବନେଶର ପୁରୀ ତ ବହୁତ କମ ଡର ହଉଥିବ ଆମ ଘରେ
ହଁ ପୁରୀ ବହୁତ କମ ବାଟ ଆଜ୍ଞା
ଭଗବାନ ଆପଣ ବେ ଛୁଆ ବୋଧେ ଇଏ ହଉଛି
ଝିଅ ଟ ଅଛୁତ ଟୁଉ କ୍ଲାସ ପଢୁଛି।
ହଁ ଛୋଟ ଛୁଆ ତ ଆଉ ଆମ ଘରେ ଅଛନ୍ତି ମା ବାପା ଆମେ ତିନି ଭଉଣୀ ଆଉ
ପଢୁଛନ୍ତି ନା କଣ?
ନା ବଡ ଭଉଣୀ ମ୍ୟାରେଜ କରିସାରିଛନ୍ତି ବଡ ଭଉଣୀ ମ୍ୟାରେଜ କରିସାରିଛି ମୋର ବି ପଢା ସରିଛି ଆଉ ସାନ ଭୁଣୀ ଏବେ ପଢୁଛି ଆଉ
ହୁ ଆପଣ ମଝିଆ
ହଁ, ହଁ।
ମା
ଆଉ ରାତିରେ ରୋଷେଇ ହଁ ହଁ ମା ବାପା ଅଛନ୍ତି। ଆଉ ରାତିରେ ରୋଷେଇ କଣ?
ରାତିରେ ରୋଷେଇ ଏବେ ତ ଅଟା ଚକଟୁଥିଲି ଆଳୁ ପରଟା କ କରିବି ବୋଲି ପରଟା କରିକି ପନିର୍ ଟିକେ କରିବି ଆଉ।
ଓହୋ।
ବର୍ଷା ଆପଣଙ୍କ ଆଡେ ହଉଚି?
ହଁ ବର୍ଷା ତ ସକାଳ ପୁରୁ ହଉଥିଲା ଏବେ ଟିକେ କମିଛି।
ଆମର କମିଥିଲା ଏବେ ହଉଛି। ମୁଁ ପନିର୍ କଣ କରିବି ସେଇ ସବୁବେଳେ ସେମ୍ ସେମ୍ ବୋଲି ଆଜି ଗୋଟ ଟେ ନୂଆ ଟାଇପ୍ ର ବନେଇବି ଭାବିଚି ଆଉ।
କଣ
ଏଁ, ପନିର୍ ର ସେଟା କି ରେସିପି ମୁଁ ଜାଣିନି। କିନ୍ତୁ ମୁଁ ଟ୍ରାଏ କରିବି ମୋ ଆଡ଼ୁ ମୁଣ୍ଡକୁ ଯାହା ଆସିଲା ଆଉ। ମୁଁ ତାକୁ ବନାଏ କେମିତି ଆଜି ବନେଇବି ବୋଲି ଭାବିଚି। ଆଣିକି ରଖିଚି ବଟର୍ ଆଣିକି ରଖିଚି। ଆଉ ଉଁ, ଦହି ତାର ଯାହା ଦ କାରେ ବଟର୍ ଦହି ଆଉ ଉଁ, ମସଲା ହେଲା ପେରି ପେରି ମସଲା କୁ ଆଉ ପନିର୍ ମସଲା
ଓହୋ।
ଏ ଦିଟା ରଖିଚି ଆଉ ଗୋଟା ମସଲା ତାକୁ ଫାଷ୍ଟ ବଟର୍ ପକ କେଇକି ଏଁ, ପନିର୍ କୁ ପିସ୍ ପିସ୍ କାଟି ଦେଇକି ତାକୁ ଟିକେ ଅଳ୍ପ ସ୍ଲାଇ ଲୁଣ ଆଉ ଲଙ୍କାଗୁଣ୍ଡ ଦେଇକି ଭାଜିଦେବେ। ମୁଁ, ମୁଁ, ମୁଁ ତାକୁ ଛାଣିନି। ମୁଁ ତାକୁ ଅଳ୍ପ ବଟର୍ ଦେଇକି ତାକୁ ଭାଜିଦେବି ଆଜି ଭାବିଚି। କରିନି ଏଟା ଫାଷ୍ଟ ଟାଇମ୍ ହିଁ କରିବି।
ଓ ହୋ।
ତାକୁ ଭାଜି ଦେଇକି ବାହାର କରିଦେଇକି। ଏଁ, ପିଆଜ ଆଉ କାଜୁ ଉଁ, ଦିଟା ଯାଙ୍କ ତାକୁ ତେଲରେ ଭାଜି ଦେଇକି ବାହାର କରିଦେବି। ବାହାର କରିଦେଇକି ତାକୁ ଅଦା ରସୁଣ ଅଦା ରସୁଣ ଦିଟା ଯାଙ୍କ ପେଷ୍ଟ କରି କି ଫାଷ୍ଟ ବଟର୍ ଦେବି। ବଟର୍ ପରେ ଫାଷ୍ଟ ଟ ଅଦା ରସୁଣ ପେଷ୍ଟ କୁ ହିଁ ଦେବି। କାହିଁକି ଅଦା ରସୁଣ ପେଷ୍ଟ ଟା ଆଉ, ତା ସ୍ମେଲ୍ ଟା ଟିକ ଭଲ ଲାଗେ। ନା ରସୁଣ ସ୍ମେଲ୍ ଟା, ଶୀତଦିନଟା ବି ଆଉ ଅଦା ରସ ସୁଣ ପେଷ୍ଟ କୁ ଦେଇଦେବେ। ଅଦା ରସୁଣ ପେଷ୍ଟ ଟିକେ ହେଇ ଆସିଲା ପରେ, ସେ ଯୋଉ କାଜୁ ଆଉ ପିଆଜ ଯୋଉ ଭାଜିକି ବଟାଟା ଗ୍ରାଇଡିଙ୍ଗ କରିଦେଇଥିବେ, ସେଇଟାକୁ ଦେଇଦେବେ। ହଁ ସେ ପେଷ୍ଟଟା ଦେଇ ସାରିଲା ପରେ ମୁଁ ତେଲରେ ଗୋଟା ମସଲାଟା ପକ ପକାଏନି ମୁଁ ତାକୁ ଛେଚି ଦେଇକି ତା ପରେ ପକାଏ। ଯେତିକିବେଳେ ପିଆ ଜ ଆଉ କାଜୁ ବଟାଟାକୁ ଦେଲି ସେତିକ ବେଳେ ଟି କିଏ ଭାଜି ଦେଇକି ଯେହେତୁ ଅଦା ରସୁଣ ପେଷ୍ଟଟା ଭଜା ହେଇଯାଇଥିବ। ଏ ଉଁ, ତାକୁ କଷି ଦେଇଥିବ ଆଗ। ତାପରେ ଏଟା ଭା ଭାଜିକିି ବି ଗ୍ରାଇଣ୍ଡିଙ୍ଗ କରାହେଇଚି ଯେହେତୁ ଅଳ୍ପ ସମୟ କଷିବାକୁ ପଡ଼ିବ।
ହୁଁ, ହୁଁ।
କଷି ଦେଇକି ଅଳ୍ପ ସମୟ ତାପରେ ଗୋଟା ମସଲା ପକେଇ ଦେଇକି ତାପରେ ଦହିଟା ପକେଇବେ ସିମ୍ କରିକି ଗ୍ୟାସ୍ ଟାକୁ।
ଓ ହୋ ହଁ।
ଗ୍ୟାସ୍ ଟାକୁ ସିମ୍ କରିକି ନ ବସେଇଲେ, ସେ ଉମ୍, ସେ ଛିଡିଯିବ। ସିଂ କରିକି ପ ତାକୁ ଦହିଟାକୁ ପକେଇ ଦେଇକି ଅଳ୍ପ ସମୟ ଫ୍ରାଏ କଲା ପରେ ସେ
ଉଁ ହୁଁ।
ଇଟାକୁ ପକେଇବେ ପକେଇକି ପିପିଡ଼ି ମସଲା ଆଉ ଉଁ ଅନିର୍ ମସଲା ଢି ତାକୁ ଗୋଳେଇବେ ଗୋଳେଇକି ଇଁ ପାଣି ଦେ ବେନି ମାନେ ନର୍ମାଲ୍ ପାଣି ଦେବେନି, ଟିକେ ଉଷୁମ କରିକି ଅମୁଲ୍ ସେଥିରେ ଫେଣ୍ଟିକି ଅମୁଲ୍ ପାଣିଟାକୁ ଦେବେ କ୍ଷୀର ବି ଦେବେନି ଅମୁଲ୍ ପାଣିଟାକୁ ଦେଲେ ସେ ଟିକେ ଅମୁଲ୍ ଟା ବହଳିଆ ନାଁ ଟି ଅମୂଲ୍ ର ସ୍ମେଲ୍ ଟା ଆସିବ ଆଉ ଉଁ ସେଥିରେ ବି ମୁଁ ଟମାଟ ଆଡ଼ କରୁନି ଦହି ଯେହେତୁ ପକେଇବି। ଅହ। ଅମୁଲ୍ ପାଣିଟାକୁ ଦେବେ ଯେତିକି ବି ପାଣି ଦେବେ ସେ ଅମୁଲ୍ ପାଣିଟାକୁ ହିଁ ଦେବେ।
ହୁଁ ହୁଁ।
ସେ ଟିଏ ଗ୍ରେଭିଟା ଭଲ ରହିଲେ ଉଁ ପିଲା ଖାଇବେ ଟିକେ ଉଁ ଘଟା ଘଟା ମିଠା ମିଠା ରାଗ ରାଗ ଲାଗିବ ଆଉ। ଯଦି ପାରିବେ କଞ୍ଚା ଲଙ୍କା ପକେଇ ପାରିବେ କିନ୍ତୁ ଆମର ଛୋଟ ଛୁଆ ସେମାନେ ଖାଇବେନି ଲଙ୍କା। ନହେଲେ କଞ୍ଚା ଲଙ୍କା ଚିରିିକି ପକେଇଲେ ସେ ଟିକେ ବାସ୍ନା ହବ ଭଲ ଲାଗିବ। ଆଉ ଗରମ ମସଲା ମୁଁ ପକାଏନେଇ ଗୋଟା ମସଲା ପକାଏ।
ଉଁ ହୁଁ ହଉ ଯାଉନ୍ତୁ ତା ତାନେ ବ ନେଇବେ କେମିତି କଣ ହେଲା ମୋତେ ଫୋନ୍ କରି କହିବେ ମୁଁ ଘରେ ଟ୍ରାଏ କରିବି ଆଉ।
ମୁଁ ଫାଷ୍ ଟ୍ରାଏ କରିସାରେ ଆପଣଙ୍କୁ କହିବି, ଥ୍ୟାଙ୍କ୍ ୟୁ। ହଁ ହଁ।
ଠିକ୍ ଅଛି। ହଉ ମୁଁ ତାନେ ରଖୁଚି ଆଉ ଆଉ କେବେ କ
ଆଜ୍ଞା ଆଜ୍ଞା ହୁଁ।